ହ
ହଁ।
ହ୍ୟାଲୋ।
ହଁ।
କଣ କରୁଛ ଏ ବସିଥିଲି ମିଟିଂ ଥିଲା।
ମୁଁ ତ ବସିଥିଲି ଆଉ
ଆମର ଏଠେ ଲାଇନ୍ ଫାଇନ୍ କଟି ଯାଇଛି ବର୍ଷା ହେଇକି।
ଆସିନି ଏପନ୍ତ ଲାଇନି?
ନା ପରା।
ହଁ ଆମ ତ ବର୍ଷା ହେଇଥିଲା ସେମିତି ବିଜୁଳି ଘଡଘଡି ମାରୁଥିଲା ଲାଇନ୍ ପଳେଇଥି ଥିଲା ସେଇ ଟାଇମରେ, ତ ଏଇନା ଆସିଲାଣି ଲାଇନ
ଭଲ, ଆମର
ହଁ ଏଇ ଆସିଲ ଲହିଲଣି ଲାଇନ ଓହୋ, ଆମର ଆସିଥିଲା ମାନେ ଯୋଉ ବସ୍ ବର୍ଷା ବିଜୁଳି ଘଡଘଡି ଟାଇମରେ ପଳେଇଥିଲା, ତାପରେ ଆସିଥିଲା, ପୁଣି କଟି କଟି ଯାଇଥିଲା, ପୁଣି ଆସିଛି ନା ଅଛି ଆଉ
ହୁଁ ଆମର କଟିଗଲାଣି ପନ୍ଦର କୋଡ଼ିଏ ମିନିଟ୍ ଖଣ୍ଡେ ହେବ।
ମତି ହବ ହଉ ଆସ ହେଲାଣି ଲାଇନ।
ଭଲ ଆଉ।
ମାନେ ଏମିତି ବର୍ଷା ଯୁ ଗୋଟେ ଆସେନି, ବହୁତ ଡେରି କରିକି ଆସେ, ଏଥର ଜଲଦି ଆଇଛି ଟିକେ
ହୁଁ ହୁଁ
ଅବଶ୍ୟ ଏବେଠୁ ଯଦି ଜଣା ପଡିଲାନି ଲାଇନ ଆସିଲାନି କିନ୍ତୁ କଣ କହିଲ ଲାଇନ ଟା ଥିଲେ ଗୋଟେ ପ୍ରକାର।
ହଁ
ଆମ ଇନଭେଟରେ ଲାଇନ୍ କଟିଲେ କଣ ହେଲା ଇନଭେଟରଟା ରହିବ ଚାର୍ଜ ହେଇକି ନହେଲେ ନାଇ ରାତିରେ ଲାଇନ୍ ନଥିବ। ଚାର୍ଜ ପଳେଇବ ପୁଣି ଯୋଉ ତ ବିନା ଲାଇନରେ ରହିକି ଯାହା ଇନଭଟର ନ ରହିକି ରହିକି ସେୟା।
ହୁଁ
ସେମିତି ଅଛି ନା ଲାଇନ୍ ଆଖି ଆମର ଆଉ।
ଆମର ତ ଲାଇନ ନାହିଁ, ଗରମରେ ଅଛୁ ବସୁଛୁ ଆଉ।
ପଳେଇଗଲିନି ବାହାରେ ବସିଥାନ୍ତେ ପବନ ଦଉଥିବ।
ବର୍ଷା ବାଗ ଗୋଟେ ଯେ ବାହାରକୁ ସାଙ୍ଗଟେ ଡାକୁଥିଲା ଭୂବନ ଯେ ମନା କଲି।
ଗଲ ନେହେରି।
ବର୍ଷା ପାଗ। କହିଛି ଆଉ ଗଲେନି ସେଥିପାଇଁ।
ଏମିତି ଆଉ
ଆଉ ଆଉ ଖାନା ପିନା କଣ ହେଇଥିଲା?
ତମର କେତେ କଣ ହେଲାଣି? କଣ?
ହଣ ମୁଁ କହିଲି କଣ କେତେ କଣ ହେଲାଣିି ମାନେ?
ମୋର ପା ସରିଗଲାଣି, ମୁଁ ଟ୍ରାନ୍ସକ୍ରିପସନ୍ କାମ କରୁଛି? ତମର।
ମୋର ସରିନି ଆଉ ସେ ଆଉ ପନ୍ଦର ମାନେ ପନ୍ଦର ଟା କମ୍ପ୍ଲିଟ କରିବାକୁ ଆଉ ଦିଟା ଅଛି।
ଓହୋ, ହଁ ତମର ତ ରିଚାର୍ଜ ନଥିଲା ଆଉ।
ଏଇ ତିନି ଦିନ ହବ ନଥିଲା ବୋଲି ଟିକେ ଡେରି ହେଇଗଲା ଆ।
ହଁ ଏଇ ଯିବ ଦିଦି କୋହୁଥିଲେ ରବିବାର ସୋମବାର ସୁଦ୍ଧା ସାରିବ ସମସ୍ତେ। କଣ କହିଲ?
ହଁ ମେସେଜ ବି ମୋ ପାଖକୁ ଆସିଛି ମୁଁ କହିଲି ମୋ ପାଖ ମେସେଜ ବି ଆସିଛି। ତ ମୁଁ ଟ୍ରାଏ କରିୁଛି ପା, କାଲି ଭିତରେ ସାରିବା ପାଇଁ।
ହଁ ଟ୍ରାଏ କର ଗୋଟେ ନମ୍ବର ଟେ ଦେବି କଥା ହବ ତା ସାଙ୍ଗେରେ ନା ସା ବଢିଆ ବିଷୟ ବି ଅଛି କହିବେ ମୋ ନା କହିବେ କହିବେ ତୋ ନମ୍ବର ଦେଇଛି ସିଏ। ତା ସହିତ ପାଞ୍ଚ ଥର ହେଇଯିବ, ତାପରେ ସିଏ ହେଇଯିବ ଆଉ। ନା କଣ କହୁଛ? ଯଦି କହିବ କମ୍ଫର୍ଟେବୁଲ ଅଛ ତାହେଲେ ଯିବି ନହେଲେ ନାହିଁ।
ସେ ସି ବି କଣ ଏଇ କାମ କରୁଛନ୍ତି?
ହଁ ତାର ତିରିଶ ଟା ସରିଯାଇଛି ତିରିଶ ଟା ସରିଯାଇଛି। ତାର
ହଉ ଦେଖିବା ମୋର ନାଇଁ, ମୋର କଣ ହେଲା ଆଉ ଦି ଶୁଣ ମୋର ଆଉ ଦିଟା ଅଛି ଦିଟା ସରିଯାଉ ଫିଫ୍ଟିନ୍ ଫିଫ୍ଟିନ। ହେଇଯାଉ, ତାପରେ ଯଦି ହବ ମୁଁ ତମକୁ କହିବି ଆଉ।
ହଁ ହଁ କହିଲେ କହିବି ଆଉ।
ହୁଁ କଣ କହିଲ ବିଜନ୍ଦ ରହୁଛି ବୁ ବୁଢ ବୁଢା ପୁଅ କରଛନ୍ତିଳେ ନା ନା ହେଇଛ ନା ଭଲକେ ନେଇ ହେଇଛେ
ଆମାଳେ ବିଜ ନେଇକି ବିଜ ଗଡ଼ଡ଼ି ନକ
ହଁ, ବିଜୁଳି ଘଡଘଡି ବହୁତ ମାରିଛି।
ହୁଁ ବର୍ଷା ଠୁ ଅଧିକ ବିଜୁଳି ଘଡଘଡି ମାରଛି।
ହଁ ଅଳ୍ପ ସମୟ ହେଛି କିନ୍ତୁ ନେଇଯ ଆଉ
ହ ବା
ଅବର୍ଷ ଦିନ ଆସ ହ
ହଷ ଆଉ
ହଉ ଦେହା ପା ଭ ଆଉ ଦେ
ହୁଁ ଭଲ ଅଛି, ତମର
ହଁ ମର ଭମାଛ
ଓ ହୋ
ପାଗ ହିସାବରେଡି କରୁ ପାଗ କେମତି ହେଲେ ଦେହ ଖରାପ ହବ ପାଗ ଠିକ ରହିଲେ ଦେହ ଭଲ ରହିବ
ହଁ ଏ ପାଗ ସିଜନ ବି ଏ ଚେଞ୍ଜ ହଉଛି ନା ସମସ୍ତଙ୍କ ଦେହ ଏଇ ଟାଇ ରେ ଖରାପ ହବ
ହୁଁ ହୁଁ।
ଖାଲି ଟିକେ ଯତ୍ନ ନେବା ଦରକାର ଆଉ
ହଁ ହୁଁ ହଁ ତମ ଏଇ କାମ କେତେ ଆଡେ ଗଲା
କଣ?
ନ ଣ ଗଲାଣି ଆଉଠ କଣ ଦେଇଥିଲା, କଣ କରିବାକୁ
ଏଡିଟିଂ ଚାଲିଛି ସେମିତି ଆଉ, ଅଛି ଦିଟା ପ୍ରୋଜେକ୍ଟ ଅଛି ଯେ କରିନି ରାତିରେ କରୁଛି।
କ ସରେ
ତିନଟା ଚାରଟା
ଏତି
ହୁଁ
ତାଲେ କଣ କେତେ ଦାମ୍?
ସାତଟା ଆଠଟା।
ଉଁ ହୋଉ ତମ ନିଦକୁ ମାନିବାକୁ ପଡ଼ିବ ତମେ ତମ ନିଜକୁ ବି ମାନିବାକୁ ପଡ଼ିବ ଗୋଟେ ଷ୍ଟ୍ରଙ୍ଗ।
ନାଇଁ ମ ଷ୍ଟ୍ରଙ୍ଗ୍ କଣ? କିଛି ପାଇବାକୁ ହେଲେ ବୋହୁତ କିଛି ହରେଇବାକୁ ପଡ଼େ।
ହଁ ଏଇଟା ତ ଠିକ କିନ୍ତୁ ନି ମାନେ ପାଇବାକୁ ହେଲେ ତା ବୋଲି ସବୁ କିଛି ହ ମାନେ ଏତେ ଜଲ୍ଦୀ ଇଏ ହେଇଯିବା କଥା ନୁହେଁ ନିଜକୁ କଷ୍ଟ ଦେବା କ
ଏ ଟାଇମ୍ ଟା ଟିକେ ପଡ଼ିଚି ସେଇ ଭଳିଆ ଟାଇମ୍ ଆଉ।
ଉଁ ହୁଁ। ହ
ଅଛନ୍ତି ପିଲା ଅଛନ୍ତି କରୁଚନ୍ତି ଯେ। ଅ ଯାହା ହେଲେ ମିଳିମିଶିକିନି କରିଦେଲେ ଶୀଘ୍ର ସରିଯିବ ତାପରେ ଫୁଣି ନୂଆ
ହଁ ହୁଁ ହୁଁ। ଏଇଟା ହଁ ନିଜେ ତ ଏକୁଟିଆ ସବୁ କରିବ ସଙ୍ଗ ସାଥୀ ଯେ ହୋଉଚ ନାଁ ନିଜେ ମାନେ ଗୋଟେ ଦଣ ଦି ଫାଳ କରିଦେଲେ ଭଲ ହବ।
ହଁ। ଉଁ ଯେ ଏଡ଼ିଟିଙ୍ଗ୍ ଟା ବି ସମସ୍ତେ କହୁଚନ୍ତି ସହଜ ସହଜ କିନ୍ତୁ ଯିଏ କରୁଚି ସିଏ ଜାଣୁଚି। କଣ?
ହଁ ଏଟା ସ ନାଇଁ ମୁଁ କହିଲି ତମେ ଦି ତିନିଟା ଚାରିଟାରେ ଶୋଇକି ସାତଟାରେ ଉଠୁଚ। ସେଇ ସେମ୍ ମାନେ ଦଶଟା ଅଳକୁ ଶୋ ମାନେ କଁ କହିଲ ଦଶଟା ସାରିକି ସେ ସେମ୍ ସାତଟାରେ ଉଠୁଚି ମାନେ ଭାବୁଥା ତମର ଓ ମୋ ଭିତରେ ପ ତଫାତଟା କଣ।
ହୁଁ ହୁଁ ନାଇଁ ମ ଏମିତି କହିଲେ କେମିତି ହବ?
ହୁଁ। ନାଇଁ ଦେଖ ତମେ ଦେ କାମଟେ ଧରିଚ ତ ସେଇଥିପାଇଁ ତମେ ସେଟାକୁ ପୁରା ମାଇଣ୍ଡ୍ ସେଟ୍ କରିଦେଇଚ ବୋ ଓଲି ନିଜେ ତମୁକୁ ଜଣା ପଡୁନି ଟାଇମ୍ ଟା ଆମେ କଣ ଆମ ଖୁସିରେ ଖାଇଲୁ ପିଇଲୁ ଶୋଇବୁ ଫୋନ୍ ଯଦି ଟିକେ ଦେଖିଲୁ ଶାଢ଼ୀ ପିନ୍ଧିକି ଶୋଇଲୁ ତ ଆମୁକୁ ପୁରା ଇଏ ନାହିଁ ଜଣା ନାହିଁ। ଆମେ ବି ଯଦି ସେଇଠି ବ ମାନେ ଏମିତି ସେମିତିଆ କାମ କିଏ କଣ କରିବ ଆମକୁ ବି ରାତି ଟାଇମ୍ ଜଣା ପଡ଼ିବନି। କେତଟା କଣି ହେଇଚି।
ହଁ ମାନେ ଷ୍ଟ୍ରଙ୍ଗ ଟିକେ ଜିଦ୍ଦି କରିବାକୁ ପଡ଼ିବ ଆଉ।
ହୁଁ ହୁଁ ନିଜକୁ ତ ହୁଁ।
କିଛି ନାହିଁ ଫାଷ୍ଟ୍ ଫାଷ୍ଟ୍ ମାନେ ଏତେ ବି ପ୍ରେସର୍ ବି ରହିଯାଉଚି ଯେ ଅ ନିଦ ବି ଲାଗୁଚି ଡର ବି ଲାଗୁଚି ସିଏ ଦେଇଚି ନାଁ ଜଣେ ତାର ଗୋଟେ କାମ କରିବାକୁ ଦେଇଚି। ଯେ ଅଭିଅସ୍ଲି ତାର ଟିକିଏ ଲେଟ୍ ହେଲେ କି କଣ ଏପଟ ସେପଟେ ହେଲେ ବି ସିଏ କହିବ।
ହୁଁ ତମେ ନହେଲେ ଆଉ ତମର ବି ଯଦି ଟାଇମ୍ ଦେଇ ଦେଇଥିବ କଁ କହିଲ ତମେ ଯଦି ଟାଇମ୍ ଦେଇ ଦେଇଥିବ କି ନାଇଁ ମୁଁ ଏ କି ଟାଇମ୍ ଭିତରେ କରିକି ତମୁକୁ ଦେଇ ଦେବି। ତ ଯେଦି ସେଇ ଟାଇମ ଭିତରୁ ଖିଲାପ ହବ ତ ସିଏ ଯାହା ହେଲେ ବି ତମ ଉପରେ ଆଉ ଉଁ ଏ କି ଦିଅ ରାଗିବ ଇଏ କି କଣ।
ହଁ ସେଇଟା ତ ଆଉ ବି ଯାହା ହେଲା ହାଏଷ୍ଟ୍ ମାକ୍ସିମମ୍ ଦୋଉଚନ୍ତି ଦି ଦିନି। ଦି ଦିନିରେ ଗୋଟେ ଗୋଟେ ଭିଡ଼ିଓ ତ ପଳଉଚି ଦି ଦିନ ତିନି ଦିନ ଗୋଟେ ଲେ ଭିଡ଼ୁଅ ତ ତିନ ଦିନ୍ ଚାର୍ ଦିନ୍ ଭଳିଆ ପଳଉଚି।
ହୁଁ ହୁଁ।
ସିଏ ବି ଜଣେ ଜଣେ ବୁଝୁଚନ୍ତି ଟିକେ ଟିକେ ଗେଜେ ଗେଜେ ହଉଚନ୍ତି ଆଉ ଜଣେ ଜଣେ ଭୟଙ୍କର ସଦଉଚନ୍ତି।
ଏନ୍ତି ହେଲେ ହବନି ତ ସିଚୁଏସନ୍ ଟା ସବୁ ଦେଖିଆ ପଡ଼ିବ ତମେ ଯଦି ଧନ ଯେନେ ଭୁବନ ଜଣେ ଦେଇ ଦେଇଥିବ କାମ କରିଆକୁ ଯଦି ଆଗ ଏବେ ଦେଇଥିବ ତ ତ ଆଗ ଯାହାର ଯିଏ ଦେଇଚ ତାର କରିବ ନାଁ ତମର ଆଗ ଦେଲ ବୋ ସାଙ୍ଗେ ସାଙ୍ଗେ କରିକି ତମକୁ ଦେଇଦବି ଯିଏ ପଛରେ ଦେଇଛି ପୁଣି ତାର ବି କରିକି ଦବାକୁ ପଡିବ ନା ନାଇ।
ଆଉ ଯିଏ ସାଙ୍ଗ ଫାଙ୍ଗ ଦଅନ୍ତି ଯେ ତେକେତେ କାମ ଥାଉ ତାଙ୍କୁ ଆଗ କରିକି ଦେଇଦିଏ ସେ କାହିଁ ୱେଟ୍ କରିବେ।
ହୁଁ।
ଆଉ ଯିଏ ମାନେ ବାହାରୁ ଯୋଉ ମାନ ଓଡିଶା ବାହାରୁ କି ମାନେ ମୋ କଣ୍ଟାକ୍ଟ ବାହାରୁ ଯୋଉ ମାନେ ଆସନ୍ତି ମୁଁ ତାଙ୍କୁ ଦୁଇ ଦିନ ଟାଇମ୍ ଦଉଛି ଆଉ ମୁଁ କହିବି ଟାଇମ୍ ମାନେ ଟାଇମ୍ ମାନେ ଚାରିଟାରେ ସବମିଟ୍ କରିବି ମାନେ ପ୍ରୋଜେକ୍ଟ ତାଙ୍କୁ ଚାରିଟା ଟାଟା ରେ ସବମିଟ୍ କରିବି।
ଏମିତି ଜଣେ ଜଣେ। ଖୁସି ହନ୍ତି ଜଣେ ଜଣେ ଶୋଧାନ୍ତି ଜଣେ ଜଣେ କହିବେ ତୁ କହିବେ ଆହୁରି ବେଟର ହେଇପାରିବ ଏଇଭଳିଆ କୁହନ୍ତି।
ଏଇ।
ଉଁ।
ଲଭଲି ଦିଦି କରିବା କଥା ନୁହ।
ସମସ୍ତେ ସମାନ ନୁହନ୍ତି ନା।
ଇଏ।
ଏଭଳିଆ ଆଉ। ଆଉ ଆଉ ଥରେ କଲ୍ କରିବେ।
ହଉ।
ହଉ ମୁଁ ଅଛି ଆପରେ।
ହଁ ହଁ।
କାଟନ୍ତୁ।